ହଁ କହ କଣ କରୁଛୁ?
ଦେହ ଭଲ ଅଛି।
ହଁ ଭଲ ଅଛି ଆଉ ସେମିତିକା ଆଜି ଟିକେ ଟିକେ ମୁଣ୍ଡଟା ଟିକେ ବିନ୍ଧୁଛି। ଥଣ୍ଡା ଟିକେ ହେଇଗଲାଣିି ତ ପାଗଟା ଟିକେ ଚେଞ୍ଜ ହଉଛି। ସେଥିପାଇଁ ମୁଣ୍ଡ ଟିକେ ବିନ୍ଧୁଛି ଆଜି ତୋର ଭଲ ଅଛି ନା?
ହଁ ଭଲ ଅଛି ଆଉ ଏବେ ଠିଆ ହେଇଥିଲି ତ ଏଇ ରାସ୍ତା ପାଖରେ। ସ୍କୁଲ ଛୁଆ ଗୁଡା ସବୁ ଯାଉଥିଲେ ଦେଖିଲି ଆଉ ମୁଁ ତାଙ୍କୁ ଦେଖିକି ଭାରି ମନେ ପଡିଗଲା ସ୍କୁଲ ଟାଇମର କଥା।
ଏମିତି ହୁଏ ମନେ ପଡୁଥିବ ଆମେ ବି ଏମିତି ଯାଉଥିଲୁ। ସେ ଜୀବନ ଟିକେ ଅଲଗା ପ୍ରକାରର ଥିଲା ବଢିଆ ଲାଗୁଥିଲା ନା? ଆଉ
କଣଟା ଅଲଗା ଟାଇପର ଥିଲା?
ତ ଖୁସି ତମେ ନା କିଛି ଚିନ୍ତା ଥିଲା ନା କଣ ଆଗକୁ କେମିତି କଟିବ କିଛି ନଥିଲା ଖାଲି ଖା ପିଇ ପଢ ଖେଳେ ଏଇ ସବୁ ଜି ପାଠରେ ବି ଆଗରୁ ଆଗରୁ ଏତେ ପାଠକୁ ବି ଡର ଲାଗୁଥିଲା ଏଇ ଖୁଣା ପାଠ ନାହିଁ କିଛି ନାହିଁ ତଥାପି ଏତେ ଚିନ୍ତା।
ସେ ଟାଇମରେ ଡର ଥିଲା କେବଳ ସେ ପାଠର ବାକି ଆଉ ସବୁ ଗୁଡା ତ ଡର ନଥିଲା।
ନଥିଲା ଆଉ ଖାଲି ପାଠ ନକରିକି ଯାଇଥିଲେ ସାର ମାରିବେ ଆଉ ନ ଭୂତ୍ ଏଇଭଳିଆ
ହଁ ପା।
ହୁଁ।
ଆଉ ତମ ଅ ପାଖରେ ଯୋଉ ସିଷ୍ଟର ରୁହନ୍ତି ସେ ଅଛନ୍ତି ନା ନାହାନ୍ତି?
ହଁ ହଁ ଅଛନ୍ତି ଏଠି ଗପୁଛନ୍ତି ସେ ଦି ଜଣ। ଦି ଜଣ ଦି ଜଣ ଗ ସାଙ୍ଗରେ ହଁ। ତାଙ୍କର ଗୋଟେ କୋଉ ଗୋଟେ ଇଏରେ କଥା ଚଲେଇଛନ୍ତି ଆଉ ସେ ଗୋଟେ ଅଛି ସିରିଏସ ଟପିକାଲ।
ଓହୋ ସିରିଏସ୍ ଟପିକବାଲା ଚାଲେଞ୍ଜ।
ହୁଁ ହୁଁ ଆଉ ପୁରୀ ଯିବାକୁ ଭାରି ଇଚ୍ଛା ହଉଛି ହେଲେ ଠାକୁର ହଁ ଠାକୁରଙ୍କ ଡୋରି ଲାଗୁନି କିନ୍ତୁ ଇଚ୍ଛା ହଉଛି ଟିକେ ଯିବା ପାଇଁ। ତୁ ଯାଇଛୁ ନା ହଉଛି ରଥଯାତ୍ରାରେ ତୁ ଯାଇଚୁ ନା ପୁରୀ କେବେ?
ରଥଯାତ୍ରା ତ ଯାଇନି ତା ପରେ ହେଲେ ଯାଇଛି ଯୋଉ ସୁନା ବେଶ ସୁନାବେେଶରେ ଯାଇଥିଲି ଏତେ ଜାମ ପୁରା ଏତେ ଭିଡ ଏତେ ଭିଡ ଭଗ
ହଁ ସେଥିରେ ବି ବହୁତ ଭିଡ ହବନି।
ଏଥିରେ ସେଥିରେ ଦୁଇଟା ଏଥିରେ ପୁରା ଯାମ
ବହୁତ ଲୋକ ହୁଅନ୍ତିନି କି ଏଇ ଯୋଉ ଏତେ ଲୋକ ହେଇଯାନ୍ତି ପାଣି ସ୍ପ୍ରେ ହୁଏ। ଏମାନେ ପୋକ ମାଛି ଭଳିଆ ଲୋ
ଲୋକ ତ ମାନେ
ରହିଥା ରହିଥା କୋଉଥିରେ କହନି ପାଣି ସ୍ପ୍ରେ ହୁଏ ଏଇ ଯୋଉ ଏଇଥିରେ ତ ଆଷଢ ମାସରେ ତ ବର୍ ସା ହୋଉ ନଥାଏ କି ରଥ ପାଖେରେ ଏଇଥିରେ ପାଣି
ତ୍ରାରେ ହଁ। ବର୍ଷା ହେଲେ ବି ହୁଁ ହୁଁ ବର୍ଷା ହେଲେ ବି ପାଣି ସ୍ପ୍ରେ ହୁଏ।
ହୁଏ ନା ଆଉ ଗୋଟେ କୋଉଥିରେ ବହୁତୁ ଖରା ହଉଥିଲା ଲୋକ୍ କ ହେଇ ଥିଲେ ସେଇଟା କୋଉଥିରେ କେହିଲ ସୁନା ବେଶ ନା କୋଉଥିରେ?
ଏଇ ରଥଯାତ୍ରାରେ ହିଁ ଖରା ହୁଏ ଏବେ ସୁନା ପାଗଟା ଏମିତି ଅଛି ର ତ ଯାତ୍ରା ରେ ହିଁ ଖରା ହୁଏ।
ହଁ ପାଣି ସ୍ପ୍ରେ ନା ଏତେ ଲୋକକୁ ଇଏ ଗରମ ପୁରା ଲୋକ ମରି ଯାଆନ୍ତିନି ଅଣ ନିିଶ୍ଵାସ ରେ ନା।
ହଁ।
ବହୁତ ଲୋକ ହୁଅନ୍ତି କେତେ ଆଡୁ ଲୋକ ଆସନ୍ତି ବହୁତ ଆଡୁ।
ଯେତ ଯାଇଛନ୍ତି କରିନ ନା ଆଗ ତର କେ ହେଇଥିଲା କି ଏ ମରିଥିଲେ କି ଲୋକ ଏ ଗରମରେ ଆଗ ଥର।
ହଁ ଏଇ ଯୋଉ କହୁନଥିଲେ ନା ରଥ ଚକ ଟା ଚଢିଗଲା ନା କଣ ଗୋଟେ ହେଇନଥିଲା ନା। କି ଲୋକ ଚଢିଗଲେ ଏମିତି ଥରେ ହେଇ ଥିଲାପା ମୁଁ ଶୁଣିଲା ଶୁଣିଲା ଲାଗୁଚି ଆର ଥରିକା। ସେ ଯୋଉ ରଥ ପାଖରେ କି ଲୋକ ଏମ୍ତି ଯୋଉ ଜାମ ରେ ପଡିଗଲା ସେ ପିଲାଟା ନା କଅଁ ତାଉପରେ ଲୋକ ଚଢିଗ ଏନ୍ତି କଅଁ ହେଇଥିଲା।
ହଁ ହଁ ତାହଲେ ସେ କଣ ବା ବିକି ଯାଇଥିବ ହେଲେ ତା ସହିତ ହେଲା କଣ।
କିନ୍ତୁ ସେ ତା ଜୀବନ ଟା ବହୁତ ଖୁସି ହେଲେ ସେ ଠାକୁରଙ୍କ ପାଖକୁ ଯାଇକି ସେ ମରିଚି।
ଉଁ ହୁଁ ସିଏ ସ୍ଵର୍ଗରେ ଡାଇରେକ୍ଟ ତାକୁ ଅ ମାନ୍ ମାନେ ସ୍ଵର୍ଗ ପ୍ରାପ୍ତି ହେଇଥିବ।
ଜଣେ କ ଯୋଉ ନର୍କ ଆଉ ସର୍ଗ ଭିତରେ ସେ ସ୍ଵର୍ଗକୁ ହିଁ ଯାଇଥିବ। ଯାହା ହୋଉ ଭଗବାନ ପାଖକୁ ଯାଇକି ମରିଚି ନା ତାକୁ
ହୁଁ।
କୁର ହିଁ ନେଇ ଗଲେ।
ହଁ ଠାକୁରଙ୍କର ମାୟା ଥିଲା ଆଉ କୋଉ ଜନ୍ମରେ ସେ କଣ କରି ଥିଲା ତାକୁ ଭଗବାନ
ହଁ କି ସେଇ ସହରକୁ ଯାଇଁକି ସେ ହଉଚି ମରିଚି।
ହଁ ବହୁତ୍
ଆଉ
ହଁ।
ଆଉ କଣ ଖାଇଥିଲୁ?
ମୁଁ ନା ମୁଁ କଣ ଖାଇବି ଭାତ ଟିକେ ଖାଇଥିଲି ଆଉ ଆଉ ଟିକେ ଭଜା ହେଇଥିଲା। ଏଇଆ ଆଉ କଣ ଖାଇବି
ହଁ ମୋ ମୁଣ୍ଡ ଟା ଟିକେ ପିନ୍ଧିଲାଣି ତ ହଁ ଏଇ ଥଣ୍ଡା ପାଇଁ ବିନ୍ଧୁଛି ଆଉ।
ଏଇ ଥଣ୍ଡା ପାଇଁ
ହଁ ସେ ଥଣ୍ଡା ଟା ଟିକେ ହଉଚି ଧୀରେ ଧୀରେ ଏଁ ଆଟକ କରିଛି ତ ସେଥିପାଇଁ
ଓହୋ ଏବେ ସଖାଳୁ ଗାଧୁଆ ପାଧୁଆ ହେଇଛି
ହଁ ସକାଳୁ ଗାଧେଇକି ଆସିଚୁନୁ ନା ଡ଼ିଉଟି ଆସିଚୁ। ନ ଗାଧେଇଲେ ହବନା ଘରେ ଥିଲେ ଲେଟରେ ଗାଧେଇବୁ ଅଲଗା କଥା ଆସ୍‌ ସିଚୁ ମାନେ ଟାଇମ ଟୁ ଟାଇମ ସବୁ କରିବାକୁ ପଡିବ ଆ ଠିକ୍ ସମୟରେ ନ ହଁ ଠିକ୍ ସମୟରେ ନ ପହଞ୍ଚିଲେ ଆପଣେ ସମସ୍ତେ ପାଟି କରିବେ ସେ ଯାହାବି ହଉ।
ହଁ ଏଇଟା ଏଇ ଗାଈଟା ମାନେ ସେ ଛୁଆଙ୍କୁ ଦେଖିକି ଛୁଆ ସେଇ ଟାଇମ ର ଚିନ୍ତା କଣ ଥିଲା ନା ଖାଲି ପାଠ ପଢା ଆଉ ଖେଳିବା। ଏଇଟା ହିଁ ସେତେବେଳେ ଥିଲା ଚିନ୍ତା ନହନେ ଆଉ କଣ ଥାଏ ମଣିଷ ଜୀବନ ନା ସେଇ ସମୟ ଟାକୁ ଆମେ ଭାବୁଥିଲେ କି ଏଇଟା ବହୁତ କଷ୍ଟ। କିନ୍ତୁ ସେଇ ସମୟ ଗଲା ପରେ ଏଇ ଯୋଉ ଜୀବନ ଟା ସେ ସମୟ ତୁଳନାରେ ଇଏ କିଛି ବି ନୁହଁ।
ହୁଁ ଆମେ ବହୁତ ବଡ ହେଇଗଲେଣି ନା ମାନେ ୟାପରେ ପୁଣି ଆ ଆମର ଆଉ ଗୋଟେ ବି ସମୟ ଆସିଛି ଆହୁରି ବହୁତ ଜିନିଷକୁ
ଶିଖିବାର ଅଛି ନେଇକି ଚଳିବାର ଅଛି। ସେ ଜୀବନ ଟା ବହୁତ କଷ୍ଟ ନା ସମସ୍ତଙ୍କ ମନ ନେଇକି ଚଳି ସମସ୍ତଙ୍କୁ ଭଲରେ ରଖିବା ସମସ୍ତଙ୍କର କଥା ବୁଝିବା। କିନ୍ତୁ ନିଜ ପାଖକୁ ଯଦି ଯେତେବେଳେ ନଜର ଆସେ ନିଜ ପାଖକୁ ଆସିଲା ବେଳକୁ ସମୟ ହିଁ ନଥାଏ।
ହଁ ଏବେ ଏବେ ଗୋଟେ ସମୟ ଚାଲିଛି। ଆପରେ ମାନେ ଝିଅ ଜୀବନ କଥା କହୁଛି ତାପରେ ଯୋଉ ଏମତି ବାହା ହେଇଗଲା ପରେ ସେଟା ଆଉ ଗୋଟେ ଜୀବନ ସେଟା ମାନେ ଏବେ ତୁ ରା ରାଗ ରୁଷା କରୁଛୁ କିନ୍ତୁ ତୋତେ ସେତେବେଳେ ରାଗ ରୋଷିବା ପାଇଁ ଟାଇମ ବି ନଥିବ।
ଟାଇମ ନଥିବ ତାପରେ ଏବେ ତୁ ରାଗୁଛୁ ଋଷୁ ବୁଝିବା ପାଇଁ ତୁ ପାଖରେ ତୁ ମା ଅଛି ତୁ ଭଉଣୀ ଅଛୁ ତୁ ଭାଇ ଅଛି। ରାଗିକି ମୁଁ ରୁଷି ସେତେବେଳେ କିଏ ଡାକିବା ପାଇଁ ବି ନଥିବେ କି ଖାଇନୁ କଣ ପାଇଁ ଆସ ଖାଇ
ଦେଖିବା ଯାହା ହବା କଥା ହବା ଆଉ କଣ କରିବା। ଆଉ
କଷ୍ଟ ସେ ଜୀବନ କାହିଁକି ଏମିତି ଜୀବନ ଦେଇଛନ୍ତି ଭଗବାନ।
ହୁଁ ହୁଁ ହୁଁ। ଭଗବାନ ଦେଇଛନ୍ତି ମାନେ କିଛି ଗୋଟେ ଲେଖିଥିବେ ନା ଆଉ ଖାଲଟାରେ କଣ ଦେଇଛନ୍ତି। କିଛି ଭଲ ଲେଖିଛନ୍ତି କିଛି ଖରାପ ଲେଖିଛନ୍ତି ଆମେ ଖରାପ ଟାକୁ ଆକ୍ସେପ୍ଟ କରିବାକୁ ପଡିବ। ଭଲଟାକୁ ବି
ମଣିଷ ଜୀବନ କଷ୍ଟ କଷ୍ଟରେ ପଳେଇବ।
ସବୁ କିଛି କୁ ନେଇକି ଚଳିଲେ ଆମେ ମାନେ ଭଲରେ ହିଁ ରହିପାରିବା ଆମେ ଯଦି ଗୋଟିଏ କୁ ର କିବା ଆଉ ଗୋଟେ କୁ ମାନେ ରଖିବାକୁ ଚାହିଁବାନି ତାହେଲେ ଆମେ ଭଲରେ ଚଳି ପାରିବାନି। ଆଉ
ହଁ ଦୁଃଖ ସୁଖ ଦିଟାଙ୍କ ମିଶିକି ତ ଜି ଜୀବନ ହେଇଥାଏ ଆଉ କିଛି ଦୁଖ କିଛି ସୁଖ
ଆମର ଏଠି ଜଣେ ଭାଇ ଶୋଇକି ଘୁଙ୍ଗୁଡି ମାଇଲେଣି ହିଁ।
ତାଙ୍କେ ହଁ ଥକି ଯାଇଛନ୍ତି ଆଉ।
ହଁ ତାଙ୍କୁ ବୋହୁତ୍ ଜରେ ନିଦ ନା ସେ ପୁରା ଶୋଇ ପଡିଛନ୍ତି।
ତାପରେ ଥଣ୍ଡା ବୋଧେ ହେଇଯାଇଥିବ ସେଥିପାଇଁ ଆଉ।
ସେଥିପାଇଁ ପାଗ ଟା ବି ଟିକେ ଟିକେନ ନରମ କଲା ହଁ ନିଦ ହବ ଟିକେ ଆଉ ଆଉ
କୁହ ଆଉ କଣ ଅ ତମେ କଣ ଖାଇଥିଲ କଣ?
ମୁଁ ଖାଇଥିଲି ଭାତ ହେରା ଆଉ କଣ ଖାଇବୁ ଏଇ ଟାଇମରେ ତ ଭାତ ଖାଇବୁ ଆଉ।
ହୁଁ।
ଆଉ ଘରୁ କେତେଳେ ଯିବୁ?
ମୁଁ ତ ଘରେ ଅଛି ଆଉ ଯିବି କଁ ଘରୁ
ଘରେ ଅଛ ଆଜି ଯାଇନୁ କି ଅଫିସକୁ ଯାଇନୁ କି।
ନା ଛାଡି ଦେଇଛି ଚାକିରି।
ଓହୋ ଗରେ ଅଛୁ ଆଁ।
ଏବେ ଘରେ ଅଛି। ଚାକିରିରେ ଟିକେ ପ୍ରେସର ଆଉ ଟିକେ ହେଲା ତ ଆଉ ଏତେ ହଁ କାମ କରି ହେଲାନି। ବୋହୁତ କାମ ରହିଗଲା ଇଏରେ ଆଉ ଏ ଦରମା ଠିକସେରେ ହେଲାନି।
ପାୟେଲ ଦିଦି ଯୋଉ ହଁ ଅନ୍ତି କି ଏ ମାନେ କଣ ଯେତିକି ଚୁନାକୁ ଅଁ ଉଁ ସେତିକି ପିଠା। ମୋର ସେଇଭଳିଆ। ଏଇଠି ଚୁନା କମ୍ କିନ୍ତୁ ପିଠା ଅଧିକ କରିବା ପାଇଁ କହିଲେ ନା ସେଥି
ହଁ ତେ କୋଉ ପିଠା ଭଲ ଲାଗେ? ସେ କୋଉ ପିଠା ଭଲ ଲାଗେ ପିଠାରୁ ମନ
ମତେ ମ ତେ କାକରା ଆଉ ମସରା ଭଲ ଲାଗେ।
ଖୁସି
ହଁ।
ଆଉ ଯୋଉ ବିରି ପିଠା ଭଲ୍ ଲାଗେନା କି ଆମର୍ ବିରି ପିଠାରେ କୋଉଟା ଭଲ ଲାଗେ?
ବିରି ପିଠାରେ ଚକୁଳି ସରୁ ପିଠାଟା।
ଚକୁଳିଟା ତ ସମସ୍ତୁଙ୍କୁ ବଢିଆ ଲାଗେ ଆଉ। ସେଟା ଚକୁଳିଟା ସହଜ ଅଳ୍ପ ଟିକେ ପକେଇ ଦବୁ ମାନେ ଡେଲି ଡେଲି ବି ଆମେ ଚାହିଁଲେ ଖାଇପାରିବା ନା ଆଉ ଜିନଷଗୁଡା ଟିକେ ଟାଇମ୍ ଲାଗିବ। ଚକୁଳିଟା କିନ୍ତୁ ସହଜ ହେଇଯିବ କରିବାକୁ।
ହୁଁ କରିବା ପାଇଁ ଟିକେ ସହଜ ଚକୁଳିଟା। ଆଚ୍ସା ଠିକ୍ ଅସି ଆଉ ତମ ଘରେ ଏବେ
କଁ କହିଲୁ?
ମୁଁ କହିଲି ତମ ଘର କାମ ଏବେ କେତେ ବାଟ ଗଲାଣି?
ହଁ ଆମର ଯୋଉ ଇଟା ପୁରା ଉଠିଗଲାଣି ସେଟ୍ରିନି ଭିଡା ହବ। ତାପେରେ ଛାତ ପଡିବ ଆଉ।
ଏଇ ଘର କା ମାନେ ମଣିଷ ଗୋଟେ ଘର ତିଆରି କରେ କେତେ ଯେ ପରିଶ୍ରମ ତା ଉପରେ କରିବା ପାଇଁ ପଡେ ସେଇଟା କେବଳ ସେଇ ଘରର ବାପା ହିଁ ଜାଣିଥିବ କେତେ ପରିଶ୍ର
ଆ ହଉ ଯା ଟିକେ କାମ କରିବୁ ମୁଁ ଯାଉଛି ଟିକେ କାମ କରିଦେମି। ପଛେରେ ଫୋନ୍ କରିବୁ ହଉ।